ହାଲୋ। ଆଜ୍ଞା ଜଗନ ଭାଇ ନମସ୍କାର।
ନମସ୍କାର।
ଆଉ ଭାଇ ଶୁଭରାତ୍ରି ମୁଁ ପ୍ରଥମରୁ କହିଦଉଛି କାରଣ ରା ତ୍ରି ତ ବହୁତ ହେଲାଣି। ମୁଁ କହିଲି କାଳେ ଭାଇ ବୋଧେ ଚେଇଁ ଯିବେ ସେଥିନା କିି ଭାଇଙ୍କ ପାଖକୁ ଟିକେ ଲଗେଇଦବା ଆଉ।
ଆଉ ଆପଣ ମୋ କତିକି ମୋ କଥା ରାତି ଏତେ ରାତିରେ ମନେ ପକାଇଲେ। ମତେ ଭଲ ଲାଗିଲା ଆପଣ କଣ କରୁଥିଲେ ଏବେ?
ଦେଖନ୍ତୁ ଆଉ ମୁଁ ତ ବର୍ତ୍ତମାନ ଖାଇ ପିଇ ଟିକେ ବାହାରକୁ ଆସି ବୁଲୁଛି। କାହିଁକି ନା ଟିକେ ଖାଇବା ପରେ ଡାଇରେକ୍ଟ ଶୋଇପାରୁନି ଟେ ମାନେ ଦେହ ଟା ଟିକେ ମାନ୍ଦାଳିଆ ମାନ୍ଦାଳିଆ ଲାଗେ। ସେଥିଲାଗି ମୁଁ କଣ କଲି ନା ଖାଇକି ଟିକେ ଆସୁଛି ବର୍ତ୍ତମାନ। ଚଲାବୁଲା କରୁଛି ଚଲାବୁଲା କଲା ଭିତରେ ମୁଁ କହିଲି ଭାଇଙ୍କ କଥା ଟିକେ ତମେ ଆପଣଙ୍କ କଥା ଟିକେ ମନେ ପଇଲା। ଦେଖନ୍ତୁ ଆପଣ ଯେମିତିଆ ଲୋକ ଆପଣଙ୍କୁ ତ ମାନେ ମାନେ ଓଡିଶା ସାରା ତ ମୁଁ ଭୁଲରେ କହିଦେଲି। ଦେଖନ୍ତୁ ଆପଣଙ୍କୁ ଆପଣ ଯେମିତି ଲୋକମାନେ ଆପଣଙ୍କୁ ତ ମାନେ ଯିଏ ବି ଚିହ୍ନିଥିବ ସବୁବେଳେ ମନେ ପକଉଥିବ। ମାନେ ଜଗନ ଆଇକେ ଭଳିଆ କେହି ନାହାନ୍ତି ବୁଝୁଛନ୍ତି। କ ଆପଣଙ୍କ ଭଳିଆ ବ୍ୟକ୍ତି ଆପଣଙ୍କ ଭଳିଆ ଆପଣଙ୍କର ଯୋଉ ବ୍ୟବହାର ଆପଣଙ୍କ କଥାବାର୍ତ୍ତା ତ ମାନେ ମତେ ବହୁତ ମାନେ ଭଲ ଲାଗେ। ବୁଝୁଛନ୍ତି ନା ସେଥିନାଗି ଆପଣଙ୍କ କଥା ଟିକେ ମନେ ପଡିଗଲା। ଆଉ କଥା ନହେଇ କେମିତି ରହିବି ତମ ସାଙ୍ଗରେ କୁହ?
ଯାହା ହଉ ଆପଣଙ୍କ ମିଛ ତାରିଖ ପାଇଁକା ଧନ୍ୟବାଦ। ଆଉ ତା ସହ
ଭାଇ ଦେଖନ୍ତୁ ଜଗନ ଭାଇ ମୁଁ କୌଣସି ମତେ ଆପଣଙ୍କ କୁ ନେଇ କୌଣସି ମିଛ କଥା କହୁନାହିଁ ମତେ ଯୋଉଟା ଲାଗିଲା କି ଆପଣଙ୍କ କଥା ମୋର ସତରେ ମନ ପଡଲା ବୋଲି ଆପଣଙ୍କୁ ମୁଁ ଫୋନ କଲି। ନହେଲେ ତ ମାନେ ଆପଣଙ୍କର ତ ବହୁତ ସାଙ୍ଗ ଅଛନ୍ତି।
ହୁଁ।
ବନ୍ଧୁବାନ୍ଧବ ଅଛନ୍ତି ସେମାନେ କଣ ପାଇଁ ନଗେଇଲେନି ମୁଁ କାଇଁ ଭାଇଙ୍କ ପାଖକୁ ଆପଣ ସେଇଟା ବୀଜ ଦେଖିଲେ ମୁଁ ତ ଆପଣଙ୍କ ଠାରୁ ବହୁତ ସାନ।
ହୁଁ ହଁ କ୍ଷମା କରିଦେବେ ହୁଁ। କ୍ଷମା କରିଦେବ ମୋର ବହୁତ ଭ୍ରାନ୍ତ ଧାରଣା ଥିଲା ଆପଣଙ୍କ ପ୍ରତି ଯାହା ମୋର ମୁଁ ତାକୁ ଦୂର କରେଇଲେ ହେରା ମତେ ଭଲ ଲାଗେ।
ଆଜ୍ଞା। ନାଇଁ ଦେଖନ୍ତୁ ଆପଣ ମୋ ଠାରୁ ବହୁତ ବଡ଼ ହେବେ ବୟସରେ ଏବଂ ମୋର ମାନେ ଶ୍ରେଣୀକୁ ନେଇ ବା ଆପଣ ଯ ଯଦି ମତେ ଭୁଲ ଲାଗିବ ତ ମତେ ବହୁତ ଲଜ୍ୟା ଲାଗିବ।
ନହ
ଆଜ୍ଞା ତ ଭାଇ ବର୍ତ୍ତମାନ ମୋ କହିବା କଥା ଆପଣ ଯୋଉ ଆଜି ମାଛ ଧରିଥିଲେ
ହୁଁ।
ଆପଣ ଆପଣଙ୍କ ଆଡେ ତ ବର୍ଷା ହେଇଥିଲା ନା ମୁଁ ମଝିରେ ଥରେ ଆପଣଙ୍କୁ ଫୋନ୍ କଲି ଆପଣ ମତେ କହିଲେ କି ଭାଇ ମୁଁ ଟିକେ ବିଲିରେ ଅଛି ମାଛ ଧରୁଛି ତ ମୁଁ ଏଇନା କଥା ହେଇପାରିବିନି ଟିକେ ଡେରିରେ ଆମେ କଥା ହବା ରାତି ଆଡକୁ ଆଉ।
ହଁ।
ତ ଆପଣ ଯୋଉ ମାଛ ଧରିଲେ ଆଜି କେମିତି କେମିତିଆ ମାଛ ଧରିଲେ ସେ ମାଛ ସବୁ କୋଉ ଗାଡିଆରୁ ଉଠିଥିଲେ ହେ ମାଛକୁ ଆଣି ଆପଣ କଣ କଲେ ମତେ ସେ ବିଷୟରେ ଆପଣ କିଛି କହିବେ କି?
ଦେଖନ୍ତୁ ଯେହେତୁ ପାଣି ବହୁତ ହୋଇଯାଇଛି ବର୍ଷା ବି ମଧ୍ୟ ହୋଉଛି ମାଛ ବାହାରେ ବୁଲିବା ସ୍ୱାଭାବିକ୍ କଥା ଏବଂ ବିଲରେ ବୁଲିବା ସ୍ଵଵାଭାବିକ୍ କଥା କାରଣ କୌଣସି ଗାଡି ବା ପୋଖରୀ ପାଣି ଫୁଲ ହେଇଗଲେ ସେ ମାଛ ରା ବାହାରକୁ ପଳାନ୍ତି। ଯାହା ଫଳରେ ଲୋକମାନଙ୍କ ଆ ଠିକ୍ ଦେଖାଯାଏ ସେମାନେ ମାଛ ଦେଖିଲେ ତ ମଣିଷ ରହିପାରିବ ନାହିଁ ମଣିଷ ମଧ୍ୟ କି ମୁଁ ଗୋଟେ ମଧ୍ୟ ସେଇ ଲୋକ ଆଖି ଆଗରେ ମାଛ ପଇଲା ହଁ ଦେଖା ହେଲା ମୁଁ ବିଲ ମିଲ ହେରା କିଛି ମାନିଲିନି କିଛି ଚାଷ ମାସ ଖାଦ ଦେଖିଲି ନାହିଁ ମୁଁ ମା ମାଛ ଧରିବାକୁ ପଶିଗଲି ବୁଝିଲେ ତାପରେ ମୁଁ ମା ଛ ଡ଼ରିକି ଆଜି ଦଶରୁ ବାରେଟା ଶେଉଳ ତିନିଟା ଆଉ କୋଉ କିଲେ ଆଉ ରୋହି ଚାରିଟା ଏମତି ମିସେଇ ମାସେଇ ତେରଟା ହେଇଛି କିଛି ଏବଂ ମୋର କିଛି ବା ପଦବୀ ମାନଙ୍କୁ ମୁଁ ଛାଡ଼ିଲି ତାଙ୍କୁ ଘରେ ଦେଇକି ଆସିଲି ଏବଂ ମୋର ସାଙ୍ଗ କିଛି ଜଣକୁ ପାଖକୁ ନେଇକି ଦେଲି ଏବଂ ଆମ ଘରେ କିଛି ଖାଇଲି ବୁଝିଲେ ଯାହା ଫଳରେ ଆମ ଘର ଲୋକ ମୋ ଆଜି ବହୁତ ଖୁସି ଅଛନ୍ତି। ଆପଣ ଆଜି ଧରିଥିଲେ କି?
ଦେଖନ୍ତୁ ମୁଁ ବି ତ ମାଛ ଧରିଚି ତାହେଲେ ଦେଖନ୍ତୁ ମୁଁ ଯେତେବେଳେ ଆମର ଗୋଟେ ବିଲ ଅଛି ମାନେ ଦେଖନ୍ତୁ ଆମ ଗାଁ ମଝିରେ ଅଛି। ଆମ ଗାଁ ର ନିକଟତର ନଈ ହୋଉଛି ଆମର ବିରୂପା ନଈ। ତ ଏକରକରେ ଅଛି ଆମାନ ସାନ ଗେଙ୍ଗୁଟି ଜାଣିଥିବେ? ପୁତୁନୀ କାମ ଗେଙ୍ଗୁଟି ଏକ ନଦୀ ଅଛି ଆପଣ ଜାଣିଥିବେ ଯୋଉଟା କି ଆମର ଗାଁ ର ବିପରୀତ କରରେ ଅଛି ତ ଦି କରେ ନଈ ଆମ ଗାଁ ଟା ମଝିରେ ରହିଯାଉଛି ବୁଝିଛ ତ ସେଥିଲାଗି କଣ ହେଲା କି ତ ଆମର ଗାଡିଆ ଏଠି ଅଛି ଚାରି ସେ ଆମ ଘର ପାଖରେ ବୁଝିନ୍ତି ତ ଗାଡିଆରୁ ସବୁ ମା ସବୁ ଠିକ ଯାଇଥିଲେ ମାନେହାଁ ମୁଁ ତ ସକାଳୁ ଯେତବେ ଖୋଲି କି ପଡି କି କବାଟ ତ ଆମ ଯୁଆର ମୁହଁରେ ଗୋଟେ ଶେଉଳ ଛୁଆଟି ଶୋଉଥିଲା। ପ୍ରଥମେ ତ ମୁଁ ସେଇଠୁ ମାନେ ମାଛ ଟା ମାନେ ମୋର ଆରମ୍ଭ ହେଲା ମାଛ ଧରା ସେଇଠୁ ତ ମୁଁ ଯେତେବେଳେ ଦେଖିବି ମାଛ ମାନେ ମୋ ଘର ଆଗକୁ ପଳେଇଲିଣି ମାନେ ବିଲ ବାରି ଆଉ କିଛି ନଥିବ ବୁଝିଛନ୍ତି। ତ ମୁଁ ସାଙ୍ଗେ ସାଙ୍ଗେ ବିଲକୁ ଦୌଉଡ଼ି ନିତ୍ୟକର୍ମ ନ ସାରି ମୁହ ଫୁଅ ନ ଧୋଇ ପାଣି ନ ପିଇ ମୁଁ ସିଧା ଦୌଡିଲି ବିଲକୁ। ତ ମୁଁ ଧୋଇ ସେଠି ଚାରୋଟି ମାଗୁର ମାଛ, ଦୁଇଟି ବଡ ବଡ ଶେଉଳ ମାଛ ଆଉ କଉ ମାଛ ଧଇଲି ସାତ ଆଠ ଟି ଧଇଲି। ତାପରେ ମୁଁ ଯାହା ଦେଖିଲି ମାନେ ବିଲରେ ଟିକେ ମାନେ ଅଧିକ କାଦୁ ହେଇଯାଇଛି। କାହିଁକି ନା ଚାଷ ପାଇଁ ଜାଣିଚ ନା ବିଲ ସବୁ କାଦୁଅ ହଉଛି ଟ୍ରାକ୍ଟର ଦ୍ଵାରା। ପାୱାର ପିଲାର ଦ୍ଵାରା ଯେ ଲୋକମାନେ ନିଜେ ନିଜେ କରିଦଉଛନ୍ତି ମାନେ ଯି ଆଗରେ ଆଗେ ଯେମିତି କରନ୍ତି ମାନେ ଗୋଡରେ ଚକଡି ଚାକଡି। ଆଉ ଫାଉଡ଼ାରେ ହାଣି କେମିତି କାଦୁଅ କରନ୍ତି ଆପଣ ଜାଣିଥିବେ? ସେମିତି ମୁଁ କରିଦେଲି। ଉଁ ଯୋଉ ମାନେ ସେମିତି ହିଁ କରନ୍ତି ତ ମୁଁ ହିସାବରେ ଦେଖିଲି ଯେ ମାନେ ଲୋକମାନେ କାଳେ ତଳି ଫଳି ପକଈ ମୁଁ କଣ ପାଇଁ ବିଲକୁ ମାନେ ଇଏ ଅସଜଡ଼ା କରିବି। ତ ମୁଁ କଣ କଲି ନା ମୁଁ ପଳେଇ ଆସିଲି ଆମର ଶନି ମନ୍ଦିର ଜାଣିଥିବେ?
ହୁଁ ହୁଁ ମୁଁ ଜାଣିଛି ଆଣିଛି କେମିତି ବୁଲିବୁ ମୁଁ ସ ତଟାକୁ। କେମିତି ଭୁଲି ମୋ ସେ ପିଲା ଦିନ କେମିତି ଭୁଲିବି ସେ ଖେଳ?
ହୁଁ ତ କଣ ହେଇଛି କି ସେଠି ମାନେ ପାଣି ପଡିଆ ସାରା ଭର୍ତ୍ତି ହେଇଯାଇଛି। ତ ଆମର ଯୋଉ ଗେଙ୍ଗୁଟି ନଦୀ କଥା କହୁଛି ଗେଙ୍ଗୁଟି ନଦୀ ଟା ସେଇକରେ ହିଁ ଥିଲା। ବୁଝଛନ୍ତି ତ ମୁଁ ଯେତେବେଳେ ଗଲି ମାନେ ସେସବୁ ମାନେ ବେଶିକାଲି ମାନେ ଗା ଡିଆରେ ତ ମାଛ ବେଶୀ ଉଠୁ ନଥିଲେ କାରଣ ଗାଡିଆରେ ଯେତିକ ମାଛ ଉଠୁଥିଲେ ସେ ସବୁ ବୁିଲକୁ ପଳଉଥିଲେ ବୁଝିଛନ୍ତି। ତ ମୁଁ ଯେତେବେଳେ ଗଲି କାଇଙ୍କିନା ସେ ସାନ ଗେଙ୍ଗୁଟି ନଈରୁ କେବଳ ବାଳିଆ ମାଛ ବଡ ବଡ ବାଳିଆ ମାଛ ଆଉ ଫଳି ସେରେନା। ଏମତି ସବୁ ମାନେ ରୋଇବା ମାନେ ସେମାନେ ଉପରକୁ ଆସି ପାରନ୍ତି ନା ସଇ। ତ ଏଇ ସବୁ ମାନେ ଚଢା ହେଲି ମାଛ ଯେତିିବ ତ ଏମାନେ ସବୁ ପଳେଇ ଯାଇଥିଲେ ବୁଝୁଛନ୍ତି। ତ ମୁଁ ଆଉ ତାଙ୍କୁୁ ଦେଖି ରହିପାରିଲି ନାହିଁ।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
ତ ମୁଁ ସାଙ୍ଗେ ସାଙ୍ଗେ କଣ କହିଲ ନା ଏକ ଗାମୁ ଟି ନେଇ ଭିତରକୁ ପଶିଗଲି ପଶିଗଲି ଯେମିତି ତ ମୁଁ ଖାଲି ଦିଟା ପାଖାପାଖି ହବ ଦେଢ ଦେଢ କିଲ ଉପରେ ହବ ଦିଟା ବାଳିଆ ମାଛ ପ୍ରଥମେ ଧଇଲି ଧରି ସାରି ତାକୁ ଉଁ ଆଣି ଘରେ ଥୋଇକି ଘରେ ଥୋଇସାରି ମୁଁ ପୁଣି ଗଲି ସେରଣା ମାଛ ଆଣଲିି। ସେରଣା ମାଛ ବି ମୋ ଭାଗ୍ୟରେ ମାନେ ସେଠି ଥିଲା ଦିଇ ତିନିଟା। ସେରେଣା ମାଛ କିନ୍ତୁ ସେଠି ଧଇଲି ବୁଝିଛନି। ତ ଧରି ଧାରି ସାରି ମୁଁ ଯେତେବେଳେ ଆସି ଘରେ ମାଛ ଫାଛ ଦେଲି। ତାପରେ ମୁଁ ଦେଖଥିଲି ଯେ ମୁଁ ଗୋଡ଼ରେ ଜୋକା ସେତେବେଳକୁ ନଅ ଦଶଟା ଯୋକ ଲାଗିଥାନ୍ତି ବୁଝୁଛନ୍ତି।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
ତ ମୁଁ ଭାବିଲି ମାନେ ଇଏ ତ ଆଉ ରକ୍ ଫକ୍ ମାନେ ପଇକି ଆଉ କିଛି ରଖିବେନି। ତ ମୁଁ ସାଙ୍ଗେ ସାଙ୍ଗେ କଣ କଲି ନା ଗୋଡ ସବୁ ଲୁଣ ମାରିଦେଲି। ତ ଜୋକପୁରା ପଳେଇଲେ କ ନା ଯୋକ ମାନଙ୍କୁ ଏତେ ଶୀଘ୍ର ମାନେ ଛଡେଇବା ମାନେ କଷ୍ଟ। ବୁଝୁଛନି ତ ତାଙ୍କୁ ସବୁ ଛଡା କିପାରେ ଘରେ କହିଲେ କି ତୁ ମାଛ ଟାକୁ କାଟିଦେ ଆମେ ରୋଷେଇ କରିଦଉ। ତ ମୁଁ କଣ କଲି ନା ସାଙ୍ଗେ ସଙ୍ଗେ ମାଛ ସବୁ କାଟିଦେଲି ଆଉ ବଳକା ମାନେ କେତେ ମାଛ ତ ଆମ ଘରେ ଖାଇପାରିବେନି ନା ତ ମୁଁ କଣ କଲି ନା ଅ ଅଧା ମାଛ ମାନେ ଆମ ବନ୍ଧୁବାନ୍ଧବରେ ବାଣ୍ଟି ଦେଲି। ଆମ ଭାଉଜଙ୍କ ଘରକୁ ଏଇନା ତ ଦେଇଦଲା ପରେ ଆଜି ଲି ଆମ ଘରେ ବି ଆଜି ବହୁତ ଖୁସି ହେଲେ। ମାନେ ଉ କାହିଁ ନା ଦେଖନ୍ତୁ ମାଛ ତ ମାନେ ସମ ଏତେ ଜଣଙ୍କୁ ପସନ୍ଦ ନୁହଁ। ସେ ଯୋଉ ଜିଅନ୍ତା ମାଛ ଆମର ରୁହେ ତ ସେଇଟା ସମସ୍ତଙ୍କୁ ପସନ୍ଦ କରିଛି। ଜାଣିଛ ନା।
ତମେ ଦେଖନ୍ତୁ ଆନ୍ଧ୍ରା ମାଛ ଦେଶୀ ମାଛ ଲୋକଙ୍କୁ ଏତେ ଭଲ ଲାଗେ ନା ଖାଇବାକୁ। ମାନେ ଯେତେବେଳେ ଲୋକମାନେ ଆମ ଘର ଯେତେବେଳେ ଦେଖିଲେ ଜିଅନ୍ତା ମାଛ ପୁଣି ବାଳିଆ ସେରେଳା। ହଳି ତ ସେମାନେ ମାନେ କଣ କହିଲ ଖୁସିରେ ମାନେ ଯେ ମାଛ ନ ଖାଉଥିଲେ ବି ତାଙ୍କୁ ଖାଇବାକୁ ଇଛା ହେଲା କାହିକିଁ ନା ଦେଶ ଶି ମାଛ ଯିଏ ମାନେ ଦେଶୀ ମାଛର ସ୍ଵାଦ। କୌଣସି ମାଛରେ ନଥାଏ ଯେମିତି ଶେଉଳ ମାଗୁର। ତାପରେ ଆମର ଆଜି ଗୋଟେ ବନ୍ଧୁ ଘର ଦେଇଥିଲେ। କଣ କହିଲ ଦେଢ଼ କିଲ ପଖାପାଖି ଦେଇଥିଲେ ମାନେ ଚୁନା ମାଛ ଦେଇଥିଲେ ଆମକୁ। ଦେଢ଼ କିଲୋ ପାଖାପାଖି ଚନା ମାଛ ଆମକୁ ଦେଇଥିଲେ। ଆମେ ତାକୁ ଖାଇଲୁ ବୁଝ ମାନେ ଏତେ ଖୁସି ଲାଗୁଥାଏ ଯେ ମାନେ ଆଜି। ମାନେ ମୁଁ ଯଦି ଭାବୁଛି ଏବେ ଯଦି ଆମେ ଆଉ ହଁ ପାଖାପଖି ଦିଇ ତିନି ମାସ ଯଦି ଆଉ ମାଛ ନ ଖାଇବୁ ତାହେଲେ ବି କିଛି ଅସୁବିଧା ନାହିଁ। ବୁଝିଲଣି ହୁଁ। ହ୍ୟାଲୋ ଭାଇ ଦେଖନ୍ତୁ।